ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମାଡାମ୍ ନମସ୍କାର କଁ କରୁଛନ୍ତି?
ନମସ୍କାର ମୁଁ ଏଇ ବାହାର ଥଣ୍ଡା ପବନ ଟିକେ ଖାଉଛି। ଟିକେ ପାଗ ନରମ ଅଛି। ଥଣ୍ଡା ପବନ ଖାଇଲେ ଟିକେ ଦେହକୁ ଭଲ ଲାଗେ ଆଉ ସେଇଥିଲାଗି
ଆଜ୍ଞା ଆଜ୍ଞା ଆପଣଙ୍କର ବର୍ଷା ହଉଛି ନା ବର୍ଷା ହଉ ନାଇଁ?
ବର୍ଷା ହଉଥିଲା କମି ଯାଇଛି ଆଉ ଆପଣଙ୍କ ଆଡେ ବର୍ଷା ହଉଛି କି?
ଆଜ୍ଞା ଆଜ୍ଞା ଆମର କାଲି ଠାରୁ ବର୍ଷା ହଉଛି। ଆପଣୁଙ୍କୁ ବର୍ଷା ପାଗ କିପରି ଲାଗେ?
ମତେ ବର୍ଷା ପାଗ ଭୋଉତ ଭଲ ଲାଗେ। କାଲି ବର୍ଷା ହବାର ମୁଖ୍ୟ କାରଣ ଦେବସ୍ନାନ ପୂର୍ଣ୍ଣିମା କାଲି ଥିଲା ତ। ଆଉ ସ୍ୱୟଂ ଇନ୍ଦ୍ର ରାଜା ଖୁସି ହେଇକି ଦେବସ୍ନାନ ପୂର୍ଣ୍ଣମୀରେ ଏଁ ବର୍ଷା କରାଇଲେ ଆଉ।
ପ୍ରାୟତଃ ସବୁ ବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ବର୍ଷା ହୁଏ।
ଆଜ୍ଞା।
ଆଉ ଆପଣଙ୍କର ଆଜି କଁ ରୋଷେଇ ହେଇଚି?
ଆମର ରୋଷେଇ ଆଜି ଛତୁ ତରକାରୀ ହେଇଚି ଆଉ ପନିରି ଚିଲ୍ଲି ପନିରି ହେଇଚି ଆଉ ଡାଲମା ହେଇଚି। ଆଉ ଟିକେ ଶାଗ ଭଜା ହେଇଛି ଆଉ ଆପଣଙ୍କର?
ଆଜ୍ଞା। ଆମର ସେଇ ମସୁର ଜାଇ ଡାଲି ହେଇଚି। ଆମର ଏଇ ମସୁର ଜାଇ ଡାଲି ହେଇଚି କାଙ୍କଡ ଆଳୁ ଭଜା ହେଇଚି ଆମ ବାଡି ସଜନା ଶାଗ ଭଜା ହେଇ
ଆଜ୍ଞା। ମତେ କାଙ୍କଡ ଭଜା ଭୋଉତୁ ଭଲ ଲାଗେ ଆପଣଙ୍କୁ ଭଲ ଲାଗେ ନା?
ହଁ ହଁ ମତେ ବି ବୋହୁତୁ ଭଲ ଲାଗେ ଆଉ ଆ ପଣଙ୍କ ଘରେ ନିଜେ ଛତୁ ଚାଷ କରନ୍ତି ନା ଏମତି ବଜାରରୁ କିଣି ଆଣିକି ଖାଆନ୍ତି।
ନା ଆମେ କିଣି ଆଣିକି ଖାଉଚୁ ଛତୁ ଚାଷ କରୁନୁ କିନ୍ତୁ ଅଲଗା ପନିପରିବା ଆମର ଚାଷ କରାଯାଏ।
ଆଜ୍ଞା ଆଜ୍ଞା ଆପଣଙ୍କର କଁ ସବୁ ପନିପରିବା ଚାଷ ହୁଏ?
ଆମର ଭେଣ୍ଡି ଜହ୍ନି ଆଉ କାକୁଡି ଆଉ ଉଁ ଆଳୁ ଏମିତି ସବୁ ପ୍ରକାର ପନିପରିବା ସବୁ ଚାଷ ହୁଏ ଝୁଡଙ୍କ ସବୁ ଋତୁ ଅନୁଯାୟୀ ଆମର ସବୁ ଚାଷ ହୁଏ ବାର ମାସୀ ଫସଲ
ଏଇଖିଣା ତ ବର୍ଷା ଋତୁ ପନିପରିବା ଜହ୍ନି ଝୁଡଙ୍ଗ କାକୁଡି ଆଜ୍ଞା କଖାରୁ ଏଇଖିଣା ତ ବର୍ଷା ଦିନ ପନିପରିବା ଆଉ ଆପଣ ନିଜ ବାଡିରେ କଣ ପନିପରିବା ଲଗେଇଚନ୍ତି?
ମୁଁ ପନିପରିବା ମୁ ବାଡିରେ ଟିକେ ଝୁଡଙ୍ଗ ଲଗେଇଛି ଆଉ ଟିକେ ଭେଣ୍ଡି ଲଗେଇ ଚି ବାଇଗଣ ଟିକେ ଲଗେଇଚି ବାରିରେ ଆଜ୍ଞା ବାଇଗଣ ଟିକେ ମୋ ସ୍ଵାମୀ ଟିକେ ବାଇଗଣ ଖାଇବାକୁ ଭଲ ପାଆନ୍ତି ତ ଆଉ ସେଥିପାଇଁ ଟିକେ ବାଇଗଣ ଲ
ଆଜ୍ଞା ଆଜ୍ଞା।
ବାଇଗଣ ପୋଡା ଟିକେ ମୋ ସ୍ଵାମୀଙ୍କର ବୋହୁତ ପ୍ରିୟ। ସେଥିଲାଗି ଟିକେ ଲଗେଇଚି ଆଉ।
ଆଜ୍ଞା ଆଗେ ବି ଆମ ଜେଜେବାପାଙ୍କ ଅମଳାରେ ଯେତେବେଳେ ବିଲକୁ ଯାଉ ଆଜ୍ଞା। ଆଗେ ବି ଯେତେବେଳେ ଆମ ଆଗେ ଯେତେ ଜେଜେବାପାଙ୍କ ଅମଳରେ ବିଲକୁ ଯାଉଥୁଲେ ଏ ପୋଡା ପୋଡି ବାଇଗଣ ପୋଡା ହୋଉ ଆଳୁ ପୋଡା ହୋଉ ସେମାନେ ପଖାଳ ସହିତ ଖାଇକି କାମ କରିବା ପାଇଁ ଯାଉଥୁଲେ।
ଆଜ୍ଞା।
ତ ଆପଣଙ୍କ ଆଡେ ଏମତି ଧାନ ଧାନ ଚାଷ୍ ଚାଷ ପାଇଁ ତଳା ତୁଳି ପଇଲାଣିି ନା ପଡିନି? ଏବେ ତ ବର୍ଷ୍ ଏବେ ତ ବର୍ଷା ହୋଉନି ଆଜ୍ଞା। ଏବେ ତ ବର୍ଷ୍ ର୍ଷା ହୋଉନି ଏବ ବର୍ଷ ଲୋକଙ୍କୁ ବୋହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ କାହିଁକି ନା ବର୍ଷ୍ ର୍ଷା ହୋଉନି ଏତବେଳକୁ ତ ତଳା ପଡିକି ଆସିକିରି ଗଛ ହୁଅନ୍ତା ନି ନା।
ଆଜ୍ଞା। ଆପଣଙ୍କର କଣ ବିହନ ବୁଣା ହେଇସାଲନ ବିହନ ବୁଣାଗଲାଣି ବିଲରେ ଧାନ ଚାଷ ପାଇଁ?
ଆଜ୍ଞା ଆଜ୍ଞା ଆଜ୍ଞା ଆମର ଶୁଖିଲା ବିହନ ଆମର ଯୋଉ ଏବେ ଯୋଉ କରୁଚନ୍ତି ସେ ଧାନଟା ତ ମୁଁ କହିପାରିବିନି ସେଟା କି ଧାନ ସେ ଧାନ ବି ହୁଏ ଆଉ ଏମ ତି ଆ ଧାନ ପାଇଁ ବି ବିହନ ବୁଣା ହେଇଚି ଶୁଖିଲାରେ ଆଗେ ଯେମତି କାଦୁଅ ରେ ଚାଷ କରିକି ମହି ଦେଇକି ବିହନ ବୁଣନ୍ତି ପାଣି ଆଜ୍ଞା। ଆଜ୍ଞା ଆ
ଆଜ୍ଞା କଳା ଚାମ୍ପ୍ କଳା ଚମ୍ପା ଅଛି ଆଉ ବକୁରି ଅଛି। ଆଉ ସ୍ଵର୍ଣ୍ଣ ଅଛି ସ୍ଵର୍ଣ୍ଣ ଚାଉଳଟା ଟିକେ ସରୁ। ସେଟା ପ୍ରାୟେ ସରଗଡାରେ ସମସ୍ତେ ଲଗାନ୍ତି। ଆଉ ଖାଇବାକୁ ଭାରି ଭଲ ଲାଗେ ଆଉ ଆମ ଆ ଡେ ସବୁ ସ୍ଵର୍ଣ୍ଣ ଧାନ ଲଗେଇବାକୁ ବୋହୁତ ପସନ୍ଦ କରନ୍ତି। ଆଉ ଟାଇଚିନ୍ ଲଗାନ୍ତି ଆଉ ଏଇଭଳି ଭାବରେ ବୋହୁତ ଗୁଡେ ହଁ ଷଠିଆ ଚାଉଳ ଯାହାକୁ କହନ୍ତି ମୋଟା ମୋଟା ଭାତ ହୁଏ ଆଉ ତାକୁ ଟିକେ ପ୍ରାୟ ନଈକୂଳରେ ସବୁ ପ୍ରାୟେ ପସନ୍ଦ କରନ୍ତି ଖାଇବା ପାଇଁ ଆଉ ଘର ଲୋ ଧାନକୁ ଆଜି ଏବେ ତ ସବୁ ଦୋଉଛନ୍ତି ବି-ପି-ଏଲ କାର୍ଡ ମାନଙ୍କର ଦୋଉଛନ୍ତି କିନ୍ତୁ ଆମ ଘରେ ନିଜେ ଚାଷ କରିକି ବସା ଯାଉଚି କାହିଁକିନା ସେ ଚାଉଳଟା ଖାଇଲେ ଟିକେ ଭଲ ଲା
ଆଜ୍ଞା ଆଜ୍ଞା। ଏବେ ସରକାରଙ୍କ ଦ୍ଵାରା ମିଳୁଥିବା ଚାଉଳ ଯୋଗୁ ଲୋକମାନେ ଆଉ ଏତେ ପରିଶ୍ରମ କରୁନାହାନ୍ତି ନା ସେଇ ଚାଉଳ ମିଳିଯାଉଚି ସେଇଥିରେ ହିଁ ଖାଇ ଦୋଉଚନ୍ତି ଆଗେ କିନ୍ତୁ ଲୋକମାନେ ବୋହୁତ ପରିଶ୍ରମ କରି ନିଜେ ଧାନ ସେ ଧାନରୁ ଚାଉଳ କରି ଖାଉଥିଲେ ଆ୍ଞା। ଏ ଯୋଉ ମିଳୁଥିବା ଚାଉଳଠୁ ଘରେ ନିଜେ ଚାଉଳ କରି ଖାଇବେ ସେ ଭାତର ଯୋଉ ସ୍ୱାଦ ଥାଏ ଯୋଉ ବାସ୍ନା ଥାଏ। ମିଳୁଥିବା ଚାଉଳରେ କଣ ଅଛି କି।
ନାଇଁ ଆଜ୍ଞା।
ଏ ଚାଉଳକୁ ପାଉଡର ଦେଇକି ରଖନ୍ତି ସେଥିରେ ବହୁତ ପ୍ରକାର ପୋକ ବି ହୁଅନ୍ତି। କିନ୍ତୁ ନିଜେ ଘରେ ମା ମାନେ ଯୋଉ ଧାନ ଵସେଇ ଶୁଖେଇ ଯୋଉ ଚାଉଳ କରନ୍ତି ସେ ଚାଉଳରେ କେବେ ପୋକ ହୁଏନି ଆଉ ସେ ଭାତ ବି ବହୁତ ଭଲ ଲାଗେ ତାର ପଖାଳ ବି ଖାଇବେ ଆପଣ ବହୁତ ଭଲ ଲାଗିବ ମିଳୁଥିବା ଚାଉଳର ପଖାଳ ହିଁ ଭଲ ଲାଗେନି କିନ୍ତୁ ନିଜ ଘରେ ଆ ଯୋଉ ଚାଉଳ ହୁଏ ସେ ଚାଉଳରେ ଭାତ ରୁ ପଖାଳ ବଢିଆ ବାସେ।
ଆଜ୍ଞା।
ଆଉ ଆପଣ ସବୁ କଣ କଣ ରୋଷେଇ କରିଜାଣିଛନ୍ତି।
ରୋଷେଇ ମୁଁ ଟିକେ ଚିକେନ ଭଲ ରୋଷେଇ କ ରେ ମିକ୍ସଚର ତରକାରୀ ସବୁ
ଆପଣ ବହୁତ ଆପଣ ତାଙ୍କ ଘରେ ଅଳ୍ପ ତେଲ ମସଲା ଖାଆନ୍ତି ନା ବହୁତ ଏମିତି ପରିମାଣରେ ତେଲ ମସଲା ଖାଆନ୍ତି।
ଆମ ଘରେ ବହୁତ ଅଳ୍ପ ପରିମାଣରେ ତେଲ ମସଲା ହୁଏ ବେଶୀ ତେଲ ମସଲା ଖାଆନ୍ତି ନାଇ କି। ସମସ୍ତେ ପାଟି କରନ୍ତି ବେଶୀ ତେଲ ମସ୍ ଏବଂ ଅଳ୍ପ ତେଲ ମସଲା ଦେହ ପ୍ରତି ହିତକାରକ ଆଉ। ମୋ ଶାଶୁ ଶ୍ଶୁର ଟିକେ ଅଳ୍ପ ତେଲ ମସଲା ଖାଇବାକୁ ପସନ୍ଦ କରନ୍ତି।
ଯାଇଁବେ ଅଳପ ତେଲ ମିଶ୍ରା ଏବେ କରି ଆପଣଙ୍କ ପରିବାରକୁ ଖୁଆଇକି ସୁସ୍ଥ ରଖିପାରିବେ ଆଜିକାଲି ଲୋକ
ଆଜ୍ଞା ଆଜ୍ଞା। ଆପଣ ଆପଣଙ୍କ ଘରେ କେତେ ତେଲ ମସଲା ହଉଛି ଅଳ୍ପ ନା ବେଶୀ ତେଲ ମସଲା ହୁଏ।
ହଁ ଆମର ଅଳ୍ପ ତେଲ ମସଲା। ଆମର ଗୋଟେ ତେଲ ଆଣିଲୁ ଦଶ ବାର ଦିନ ଉପରେ ଯାଏ।
ଯାହା ହଉ ଆପଣ ହଉଛନ୍ତି ଠିକ କାର୍ଯ୍ୟ କରୁଛନ୍ତି। ଗୋଟେ ତେଲକୁ ଯଦି ମିନିମମ। ଦଶ ବାର ଦିନ କଁ ତ ର ନଉଥିବେ ସେଇଟା ହଉଛି ଭଲ ଆଜ୍ଞା ଦେହ ପ୍ରତି ହିତ ସିଏ। ଏବେ ଯୋଉ ତେଲ ତିନି ଦିନ ଚାରି ଦିନ ଲୋକ ସବୁ ସାର ଦେଇକି ସବୁ ଢାଳିକି ଖାଉଛନ୍ତି ସେଗୁଟା ଦେହ ପ୍ରତି ଭାରି ଖରାପ ଲୋକମାନେ କୌଣସି ବୁଝୁଛନ୍ତି ଏହାର ମୁଖ୍ୟ କାରଣ ହଉଛନ୍ତି ସ୍ତ୍ରୀ ଲୋକ ଆଉ ପୁରୁଷ ଲୋକ। ପୁରୁଷ ଲୋକ ସିନା ଖାଇପାରିକି ସେମାନେ ଯଦି ବାରଣ କରନ୍ତେ ନା ଏଟା କରନ ଏମିତି କର ନା। ସ୍ତ୍ରୀ ଲୋକ ହିଁ ସେଇ ଅନୁସାରେ କାଯ୍ୟ ପାରନ୍ତି ସ୍ତ୍ରୀ ଲୋକମାନେ ପୁରୁଷ ଲୋକ ମାନେ ଖାଇବାର ସ୍ଵାଦିଷ୍ଟ ଇ ଥିବାରୁ ଶ୍ରୀ ଲୋକ ମଣ୍ଡଳ ରୋଷେଇ କରୁଛନ୍ତି।
ଅଳ୍ପ ତେଲ ମସଲା ଖାଇବା ଆମ ପିଲା ହଉ ଆମ ପିଲା ଛୁଆ ହଉ ସିଏ ହଉ। ଆମେ ଯାହା ତମେ ଖାଇବା ଦବା ସଏ ଯଦି ଛୋଟ ବେଳୁ ସେଇଆକୁ ଖାଇବେ ସେମାନେ ଖାଇବା ପାଇଁ ସେମାନେ ଭଲ ପାଇବେ କିନ୍ତୁ ସେମାନେ ଯଦି ଛୋ ଟ ବେଳେ ବହୁତ ତେ ମସଲା ଖାଇବେ ଦିନକୁ ଦିନ ଯେତେ ବଡ ହେବେ ସେମାନେ କହ ଆମେ ବହୁ ତେଲ ମସଲା ଖାଇବି ସେମାନେ ଆଉ କମ ଖାଇଲେ ତାଙ୍କୁ ଆଉ ଭଲ ଲାଗିବ ତେଣୁ ଆମେ ନିଜେ କିଛି ଅଳ୍ପ ଅଳ୍ପ ତେଲରେ ବ୍ୟବହାର କରି ଛୁଆଙ୍କୁ ଖାଇବାକୁ ଦଲେ ହିଁ ସିଝା ସନ୍ତୁଳା ହଉ। ଏମିତି ସବୁ ଖାଇବାକୁ ଦେଲେ କଲରା ହଉ ଆମେ ନିଜ ବାଡିରେ ପନିପରିବା ହଉ ଆଜ୍ଞା ଖାଇବାକୁଦେଲେ ଆମ ହଁ। ଆଉ ଆପଣ କଣ ସବୁ ପିଠା କରି ଯାଣିଛନ୍ତି?
ମଣ୍ଡା ପିଠା ଏଣ୍ଡୁରି ପିଠା କାକରା ପିଠା ଆରିସା ପିଠା ଚକ୍ କୁଳି କଡେଇ ପିଠା, କ୍ଷୀର ପୋଡ ପିଠା ଏଇସବୁ ପିଠା ମୁଁ ସବୁ ଶିଖ୍ ଛି। ମଣ୍ଡା ପିଠା ମତେ ଆଉ ଛୁଞ୍ଚିପତ୍ର ପିଠା ମଣ୍ଡା ପିଠା ମତେ ତ ଭାରି ଭଲ ଲାଗେ।
ଆଗେ ଯେମିତି ବୁଢୀ ମା ମାନେ ଚାଉଳ ଖୁଣ୍ଟିକି ଢିଙ୍କିରେ ଏ ସବୁ ଘରେ ପୋଡପିଠା କରୁଥିଲେ ସେ ପୋଡପିଠା ଟା କେତେ ବାସେ କୁହନ୍ତୁ ତ। ଏବେ ତ ଗ୍ରାଇଣ୍ଡର ହେଲାଣି ଯେତେ ସହଜ ହେଇଯାଉଛି ଆଗେ କିନ୍ତୁ କେତେ କଷ୍ଟ କରିକି ମା ଆଉ ଜେଜେମା ମାନେ ଢିଙ୍କିରେ ଚାଉଳ କୁଟି ଆଉ ଏବେ ବି ଗୋଟେ ଗୋଟେ ଗାଁ ରେ ଅଛି ଢିଙ୍କି ପ୍ରାୟ ଦେଖିବାକୁ ମିଳୁଛି। କିନ୍ତୁ ଏଇଖିଣା ତ ବଜାର ସାହରରେ ସେଗୁଡା ଦେଖିବାକୁ ଆଉ ମିଳୁନି।
ଆଜ୍ଞା।
ଆଉ ଆପଣ ପୋଡା ପିଠା କରି ଜାଣିଛନ୍ତି?
ଆଜ୍ଞା ଆଜ୍ଞା ମୁଁ କ୍ଷୀର ପୋଡ ପିଠା ଜାଣିଛି ଆଉ ଛେନା ରେ
ଯୋଉ ବିରିରେ ବିରିରେ ଯୋଉ ଦି ଦି ଯୋଉ ପୋଡପିଠା ଟା ହୁଏ ମଝିରେ ପୁର ଦିଆ ହୋଇ ସେ ପୋଡପିଠା
ଆଜ୍ଞା ପୂଜା ପୋଡପିଠା ଭଲ ଲାଗେ। କଡେଇ ପିଠା ଯୋଉ କରନ୍ତି ସେଇ କଡେଇ ପିଠା
ଆଜ୍ଞା କଡେଇ ପିଠା କଢେଇ ପିଠା କେମିତି କାଇଁ ଆମେ ତ ଜାଣିନୁ ଆପଣଙ୍କ ଆଡେ କେମିତି ହୁଏ ଟିକେ କୁହନ୍ତୁ।
ଏଁ କଡେଇ ଆଉ ଯୋଉ ଯୋଉ ବିରି ଆଉ ଚାଉଳକୁ ଯୋଉ ବାଟିକି ଯୋଉ ରଖିଥିବେ ସେ ବଟାଟାକୁ କଣ କରିବେ ନା ହୋଉଛି ଟିରୁଏ ଲୁଣ ପକେଇ ଦେଇକି ସେଥିରେ ଅଳ୍ପ ପରିମାଣରେ ଟିକେ ପିଆଜ ପକେଇ ଦେବେ ଟିକେ ଲଙ୍କା ଖଣ୍ଡ ଖଣ୍ଡ କରିକି ପକେଇଦେବେ। ପକେଇ ଦେହିଁ ତେଲ ଟିକେ ପକେଇ ଦେଇକି ଅଳ୍ପ ତେଲ ପକେଇ ଦେଇକି ଯଦି ଆପଣ ବସଉଛନ୍ତି ଚୁଲିରେ ପିଢ଼ା ଟା ଅଳପ କ ଜାଳ ଦେଇକି ଚୁଲିରେ କଲେ ତାର ସ୍ଵାଦ ଗୋଟେ ଅଲଗା ଆସେ। ଅଳ୍ପ ଜା ଜାଳ ଦେ ଦେଇକି ତାକୁ ହଉଛି କଣ କରିବେ ନା ବସେଇ ଦେବେ ଟିକେ ଘୋଡେଇ ଦେବେ ମୋର ସି କିଛି ସମୟ ପରେ ତା ଚମଡ଼ା ଟା ହଉଛି କଣ ଟିକେ ମୋଟା ହେଇଯିବ ଉପର ପରସ୍ତ ଟିକେ ମୋଟା ହେଇଯିବ। ଏହା ଖାଇବାକୁ ପାଟିକି ବହୁତ୍ ସ୍ଵାଦ ଲାଗେ। ତାକୁ ପୁଣି ଆଉଟିକେ ନୋଉଟେଇ ଦେବେ ଟିକେ ପିଆଜ ଆଉ ଟିକେ ଲଙ୍କା ଟିକେ ପକେଇଦେବେ ଆହୁରି ସ୍ଵାଦିଷ୍ଟ ଲାଗିବ।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କୁ କଣ ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ମତେ ଛତୁ ଖାଇବାକୁ ବହୁତ ଭଲ ଲାଗେ ଛତୁ ଯୋଉ କଢ ଛତୁ ଆ ଆପଣ ଜାଣିଚନ୍ତି କଢ ଛତୁ? ମତେ ବଟମ ଛତୁ ଭଲ ଲାଗେନି କଢ ଛତୁ ଆଜ୍ଞା ଆଜ୍ଞା ଆଜ୍ଞା। ପାଳ ଛତୁ ଯାହାକୁ କହନ୍ତି ପାଳ ଛତୁ ସେଇ କଢ ଛତ୍ ତୁଟା ମତେ ଟିକେ ଖାଇବାକୁ ବହୁତ ଭଲ ଲାଗେ। ଛତୁରେ ଯୋଉ ସୋରିଷ ମସଲା ଦେଇ ଯୋଉ ରାନ୍ଧନ୍ତି ତାର ର ଅଲଗା ସ୍ଵାଦ। ସେଇ ଛତୁ ଟା ମତେ ଖାଇବାକୁ ବହୁତ ସୁନ୍ଦର ଲାଗେ।
ଆଜ୍ଞା।
ଆଜ୍ଞା।
ହ ଆଉ ଆପଣ କୁଆଡେ ବୁଲି ଯାଇଛନ୍ତୀ ଆଉ ଆପଣ ଯାଇଥିଲେ ପୁରୀ ଦେବସ୍ନାନ ପୂର୍ଣ୍ଣିମା ଗଲା କାଲି।
ସେ ସୌଭାଗ୍ୟ ଆମର କାହିଁ ପୁରୀ ଜଗନ୍ନାଥଙ୍କ ଡୋରି ଲାଗୁନି ଆଉ ଜଗନ୍ନା ନାଥ ଙ୍କ ଡୋରି ସିନା ଲାଗିଲେ ଆମେ ଟିକେ ଯିବୁ। ଆଉ ସେଇଥି ଲାଗି ଆମେ ଟିକେ ଯାଇପାରୁନୁ ଦେବସ୍ନାନ ପୂର୍ଣ୍ଣମୀରେ ମୋର ବହୁତ ଇଚ୍ଛା ପ୍ରଭୁ ଚକା ନୟନକୁ ଟିକେ ଦେଖନ୍ତି। ତାଙ୍କ ଗାଧୁଆ ଜଳ ଟିକେ ଦେହରେ ଆଣି ମାରନ୍ତି। ପବିତ୍ର ଆଖି ସହିତ ଶରୀର ପବିତ୍ର ଆଜ୍ଞା ମତେ ବି ବହୁତ ଭଲ ଲାଗିଲା ଧନ୍ୟବାଦ।